ହୁଁ
ଏଇ ଯୋଉ କୁର୍କୁରିରୁ ଦି ଟଙ୍କା ହେଲା ଯେ ଏତେ ଖୁସି?
ଆଉ
ଆଜି ଯ କୁରୁକୁରି ରୁ କିଛି ବାହାରିନି ତାହେଲେ?
ନଥିଲା। ଆଉ ଗୋଟେ ପନ୍ଦର ଟଙ୍କିଆ କୁରୁକୁରିରୁ ଦଶ ଟଙ୍କା ବାହାରିଥିଲା।
ମୋର ବାହାରି ଥିଲା ଏଇ ପାଞ୍ଚ ଟଙ୍କିଆ କୁର୍କୁୁରି ରୁ ଦଶ ଟଙ୍କା।
ଯାହାହଉ ଏ ପଇସା ଦି ଟା ଉଠିଗଲା।
ବହେଥର ଉଠିଚି, ବହେ ଥର ଏଇ ପାଞ୍ଚଟ ପଇସା କୁରୁକୁରି ରୁ ଆଣେ ଯେତେବେଳୁ ଏଥିରୁ ବାହାରେ ବହେ ଥର। ମତେ କୁୁରକୁୁରି ରା ଖାଇବାକୁ ଭାରି ବଢିଆ ଲାଗେ ନା।
ନାଇଁ ନାଇଁ, ଆମେ ମିଡିଲି କ୍ଲାସ ଲୋକ ନା, ଏଡ଼ିକିଟେ ଜିନିଷ ଦେଖିଲେ ବି ଖୁସି ହେଇଯାଉଚୁ। ଆଉ ଦିଇ ଟଙ୍କା, ଏକାଥରେ ପାଞ୍ଚ ଟଙ୍କା ବାହାରି ନଥାନ୍ତା, ବାଜେ ପଇସା।
ବାହାରିଲାନି ଆଉ ପାଞ୍ଚ ଟଙ୍କା, ପାଞ୍ଚ ଟଙ୍କା ବାହାରିଥିଲ ତମେ ପୁଣି ଗୋଟେ କୁୁର୍କୁରି କିଣି ଖାଇ ଦେଇଥାନ୍ତ ଆଉ।
ହଁ। ଆମର ଲାଇନ୍ ପାଇଁ ଯାତ୍ରା ଚାଲିଚି।
କଣ ଯାତ୍ରା? ମୁଁ ବୁଲିଯିବି କି ଯାତ୍ରାକୁ?
ଏଇ ଯାତ୍ରାଟି ଆମ ଘର ହଉଚି, ମୋ ବାପା କହୁଛନ୍ତି ନାଇ ଲାଇନ୍ ବାଲା ଠିକ, ମୁଁ କହୁଚି ଲାଇନ୍ ବାଲା ଭୁଲ୍।
କେହି ଠିକ୍ ନୁହଁ, କେହି ଭୁଲ୍ ନୁହଁ, ତମେ ହଉଚ ଠିକ୍ ଆଉ?
ଆପନ ଅଧିକା ଲାଇନ୍ ଆଉ ନୁକି, ମୁଁ ଲାଇନ୍ ଡିପାର୍ଟମେଣ୍ଟ ମୁଁ ଚାକିରି କରିିଥିବ ତ ହେଇଥିପାଇଁ।
ହଁ ପା, ନାଇଁ ମୁଁ କହିଲି କେହି ଠିକ୍ ନୁହେଁ କି, କେହି ଭୁଲ୍ ନୁହଁ, ତମେ ହଉଚ ଠିକ୍।
ଏଟା ଗୋଟେ କ, ମୁଁ ଓଟା
କଣ?
ଗୋଟାପଣି ଭୁଲ୍ ମୁଁ।
କିଏ କହିଲା?
ଯିଏ ଯିଏ କହିଛି, ଶୁଣୁନ? ଯିଏ ଯିଏ କହିନି
ହୁଁ।
ମୁଁ କହିଲି ଯିଏ କହିଚି, ପୁରା ଠିକ୍ ଠାକ୍ କଥାଟି କହିଛି ଆଉ।
ଆଜି, ଆଜି କଣ ହେଇଚିନା, ସେଇ ଯୋଉ ଲୋକମାନେ ଯଉ ଆମ ଘର ସାଇଡ୍ ଘର, ସେ ଆଜି ଆସିକି ଆମକୁ କହୁଚି ଆଉ ଆମକୁ ଆସିକି କହୁଚି ଆଉ, ମୁଁ ପା କହିଚି ମୋ ମମି ଉଠୁ , ଯା ପାଣି ଆଣିବୁ, ଯା ପାଣି ଆଣିବୁ, ମୁଁ କହିଲି ରହ ପାଞ୍ଚ ମିନିଟ୍, ପାଞ୍ଚ ମିନିଟ୍। କହିବ ଚାରିଟା ବାଜିଲା, ମୁଁ କହିଲି ନାଇଁ ନାଇଁ ବର୍ଷା ପକେଇବ ଆଣିିଗଲେ ଆଉ ଆଣି ହବନି, ମୁଁ ହେଟୁ ଗଲି ପାଣି ଆଣିବାକୁ ସେ ତାର ସେଠି ତାର ଆମ ମାଟି ଗୁଟାକୁ ଖୋଳିକି, ତାକୁ ତାର ସାଇଟ୍ କରୁଚି, ମାନେ ସାଇଡ୍ କରିକି ତାର ପାଣ୍ଟା ବନ୍ଦ କରୁଚି, ହେଲା। ମୁଁ କହିଲି ତୁ ବନ୍ଦ୍, ତୁ ଏଇନା ବନ୍ଦ୍ କରିଦେ। ମୁଁ ଠିକ୍ ବର୍ଷା ପକେଇଲା ବେଳୁ, ମୁଁ ଫୁଣି ଖୋଲିଦେବି। ହୁଁ, ଭଲ କହୁଚ ଆଉ? ସେଇଟାକୁ କଣ କରିବି, ନା ସେ ପ ପଥର ଟାକୁ ଗାତ ତାଡ଼ିଦେବି ତାଡ଼ି ଦେବି ଟିକେ, ଫାଡ ତାଡ଼ି ଦେଇକି, ସେ ଗାତ ଟାକୁ ଚାପିଦେବି, ସେ ଯେତେବେଳେ ମତେ ପଚାରିବ, ମୁଁ ତାକୁ କଣ କହିବି ଆଉ ଚାପି ହେଇକି ପୋତି ହେଇଗଲା, ଆମେ କଣ କରିବୁ? ଚାପି ହେଇକି ପୋତି ହେଇଗଲା ଆଉ।
ତମେ ଯେତିକି କଥା କହୁଚ, ମୋର ଏରା କିଛି କଲ୍ ରେ ଦି ମିନିଟ୍, ତିନି ମିନିଟ୍ ହଉଚି, ମୁଁ ବାକି କହୁଚି ଟିକେ ଶୁଣ?
ଓକେ-ଓକେ।
କାହାଣୀ ମୁଁ-ମୁଁ ଦି ତିନିଟି କହୁଛି ତାପରେ ତମେ ଯାହା କହିବା କଥା କହିବ ଆଉ। ଯେ ଆଜି ଯେତେବେଳେ ଏକ୍ସାମ୍ ହଉନଥିଲା କା କାଲି ଆଜି ଦି ଦିନ ଯାକ ମୋ ସାଇ ମୋ ସାଇଟି ରେ ଗୋଟେ ବ କୁହନି ପିକି ମାନେ ହାତଟା ଗୋଟେ ଗୋଟାପଣ ଡେନଟା ଏଇି ଉପରେ ଥୋଇ ଦେଇଚି ଥୋଇ ଦେଇକି ଏ ଲେଖୁଚି ଦେଇି ଗୋଟାପଣ ହଲୁଚି। ଜ ସାର୍ ମୁଁ କଣ କହିବି ମୁଁ ତ ବିଚାରରେ ଟିକେ ଇଏ ଲୋକ ଝିଅଙ୍କ ସାଙ୍ଗରେ କଥା ହେଇ ଆସେନି ମତେ ତ ମୁଁ ତା ସହିତ କକୁ କହିବି କଣଟା ହଲାନି ଡେକ୍ସେ ଟାକୁ ବୋଲି ବହେ ଦୁଃଖ କଷ୍ଟରେ ମୁଁ ଲେଖିକିଆଇଚି ଏକ୍ସାମ୍ ରେ।
ଏ କେତେଟା କୋଶ୍ଚିନ୍ ତମର ପଡିଚି?
କୋଡିଏଟା କୋଚିଂ ଅଛି ବା କୋଡିଏଟା ନୁହଁ ତ କୋଡିଏ ମାର୍କ ର ଆନ୍ସାର୍।
ସରି ଇଣ୍ଟରନାଲ୍ କୋଡି ମାର୍କ ମୁଁ ମୋର ମନ ନଥିଲା।
ଅଢେଇ ମାର୍କ ଅଢେଇ ମାର୍କ ରହୁଚି ଚାରିଟା ଆଉ ଦଶ ତୁମାର୍କ ଗୋଟେ।
ମୁଁ ଯେତେବେଳେ ଆଉ ତୁ ଏଠି
ଯେ ସେ କି ଶୁଣୁନୁ ସେକେଣ୍ଡ ସେ ଯୋଉଟା ଆଜିର ଯୋଉଟା ଲାଷ୍ଟ ଏକ୍ସାମ୍ ଥିଲା
ହୁଁ।
ଯେ ସେ ଏକ୍ଜାମ୍ ରେ ଆଜି ଗୋଟେ ପଛପଟେ ଗୋଟେ ବସିଥିଲା ଗୋଟେ ଝିଅଟେ ସେ ମତେ ଡକି ଡାକି ଥିଲା ମୁଁ ଶୁଣିନି। ତାପରେ ଆଉ ଗୋଟେ ଯୋଉଟା ପଟ ପଠ ନଥିଲେି ତମ କତିକି ଯାହାର ସେ ମୋ ପଛଆଡେ ବସେ ତାକୁ ଡାକିକିନା ତାକୁ ଡାକିକିନା କହିଲା ମତେ କହିଦବ ବୋଲି ମତେ କହିଲା ମୁଁ କହିଲି ମତେ ଡାକୁଥିଲା ମୁଁ କହିଲି କଣ ନା ଏଇ ତମ ସାଇଟ୍ ରେ ଯୋଉଟା ଆସିନି ସେ ଆଜି ଆସିବନି, ମୁଁ କହିଲି କଣ? ନା ତା ଦେହ ଖରାପ ଅଛି ମୁଁ କହିଲି ହଉ ଆଉ।
ନା ଝିଅ ପିଲାଟିେ ସେ ତା ଆଡୁ କହୁଚି-କହୁଚି ଝିଅ ପିଲାଟିେ ମୁଁ କହିଲି ହଉ। ତାପରେ କହୁଚି ଝିଅ ପିଲାଟେ କହିଲା ଯେମ୍ତି ହେଲେ ହଉ ଆଉ ତାପରେ ମୁଁ ଆଗଆଡ଼େ ଅନେଇଲି ତାପରେ ଆଉ ଥରେ ଡ଼ାକିକି କହୁଚି ଖରାପ ଭାବିଲ କି ମୁଁ କହିଲି ନାଇ ମ୍ ଖରାପ କାଇଁ ଭାବିବି ନା ହଉ। ମତେ ସମସ୍ତେ ଖରାପ ଭାବୁଚନ୍ତି ଆଉ ହେ ନାଇଁ-ନାଇ ମୁଁ ଖରାପ ଭାବୁନି ସେ ତାଆଡୁ ମନେ-ମନେ ଘରେ କହିଦଉଚି ମତେ ଖରାପ ଭାବୁଛନ୍ତି ସବୁ।
ବାଇଆଙ୍କ ଘରକୁ ଝିଅଟା ଆଉଚି। ତୋ ସାଙ୍ଗ ଯୋଉ ମୋ କରରେ ବଇଚି ମୁଁ କଣ କରିବି ସେ ତ ଆସିନି ଆଉ ଆଇଥିଲି କଥା ଅଲଗା ହେଇଥାନ୍ତା ସେ ତ ଆସିନି
ଆସିନିି ସେ।
କଣ?
ମୁଁ ତ ବାରଟା କୋଉଠିରେ ଖୋଜିକି ରଖିଥିଲି ବୋଉ ଜେମସଟା ଖାଇଦଉଚି, ଖାଇବୁ ଚକିଲେଟ୍?
କଣ ହେଲା ସେ ପୁଅ ଖାଇବୁ। ଚକିଲେଟ୍ ଖାଇବୁ ଜେମସ। ଆଉ କଣ ଖାଇବୁ ନଉନୁ ଟିକେ ତୁମେ କ୍ଷୀର ଟିକେ ପିଇଲେ ତାତିଗଲା କ୍ଷୀରଟା ହାଲୋ।
ମୁଁ କହିଲି ସେଇ ଜ୍ଞା ଖାଇବ ତମେ ସବୁ ଖା ହାଲୋ।
ମୁଁ କହିଲି ମୁ କହିଲି ସେ କିଛି ଖାଇବେନି ତମେ ସବୁ ଖାଇଦିଅ।
ଟୁଇସନ୍ ସାଇକି କହୁବି କାହିଁକି ମୋ! ! ! ! ! ! !
ହଁ ହଁ।
ମୁଁ କାହା ସହିତ ମୋ ସମ୍ପର୍କ ନାହିଁ ଟର୍ଚ୍ଚ ସହି ତ କାହା ସହିତ ପାଣି ସହିତ ମୋର କାହା ସହିତ ସମ୍ପର୍କ ନାହିଁ ମୋର ଖାଲି ଏ ଖଟ ସହିତ ସମ୍ପର୍କ ଅଛି। ହୁଁ। ସେଇ କାମ ପାଇଁ ମୁଁ ଯୋଗ୍ୟ।
ଆଉ କଣ ବଢିଆ ନା।
ଆଇଲାରେ ତ ଭାଇ ତ ପୁଅ ଆଇଲା। ଏ ଶଳା ମୁଁ କୁୁରକୁରି ଖାଇଦେଲି ସେଇଥିାଇଁ ମାଗୁଛି ଆଉ ମାଗିଲେ ମୋ ପାଖେ ନାହିଁ। ବିସ୍କୁଟ ଗୋଟେ ଅଛି ଖାଇଦେ ପେମେଇ ହେଲା ଆଇଲା ନାଇଁ ମୁଁ ଖାଇଦେଲି। ହଉ ମାରଲି। ନେ ଏଇ ଚକଲେଟ ଖାଇଦେ ନେ। ଖାଲି ଏ କାରିଆ ଆପ ନଥିଲେ ଭାଷା ସୋଧିଥାନ୍ତି ଶଳାକୁ। ହାଲୋ। ହାଲୋ ହୁଁ।
ହାଲୋ।
ହୁଁ ହୁଁ।
କେହି କିଛି କହୁନାହାନ୍ତି?
ନା।
ଆହୁରି
ମୋ ଉପରେ କିଏ ଅଛି?
ସେଇଆ।
ଘରର ଏକମାତ୍ର କଣ ତ ହେଟା? ଭଦରଲୋକ ପାୱାରଫୁଲ ଭଦରଲୋକ।
ଆ ମାନେ ଆ ଶୋଧେନି ଆଠୁ ଟିକେ ମାନେ ଭାଷା ବୋଲି କଣ ବଡ ଭାଷା କୁହେ ଏନ୍ତି ଛୋଟିଆ ମୋଟିଆ। ଯେମିତି ମୋ ମମି ନଶୁଣୁ ମୋ ମମି ଶୁଣିଲେ
ଶୁଣ ଏଇନା କୁହନି ଏଇନା କହିଲେ ଏଇନେ କହିଲେ କଟିକୁଟା ଯିବ ମୋର।
ମୋ ମମି ଶୁଣିଲେ ମତେ ମାରି ପକେଇବ।
ହୁଁ ହୁଁ।
ମ୍ୟାାମ କେତେ ଟଙ୍କା ରଖିଛୁ କିରେ?
ବହେ ରଖିଛନ୍ତି ସେ ତମୁକୁ କିଆଁ ଦେବି।
ସେ ପଇସା ନେଇଯାଉଚି ମୁଁ ଯୋଉ ପର୍ସରୁ ରଖୁଛି ପଇସା ସେଠି ନେଇଯାଉଚି।
ହଁ ହଁ ସେ ନେଇକିନା ନେଇ କରୁଚନ୍ତି କଣ?
ନେଇକି ମିସଚର ଖାଉଚି, କୁର୍କୁରି ଖାଉଚି, ନଳି ଖାଉଚି।
ନଳି ଖାଇବାକୁ ଭଲ ଲାଗେ ନା, ନଳି ବଢିଆ ଜିନିଷ ଗୋଟେ।
ଆଉ ମୁଁ ଯଉ ନଳିଟା ଆଉ ଛାଣିକି ପୁରା କୁଚି ଚୁନେଇ, ଚୁନେଇ କରିଦେବି। ତାପରେ ଖାଇବି ବୋହୁତ ଖାଇବି ଉଁ। ହୁଁ ହେମିତି ସରିଯିବ ସାଙ୍ଗେ ସାଙ୍ଗେ ଏମିତି କୁଚେଇ କୁଚେଇ ଖାଇଲେ ବୋହୁତ ସମୟ ଖାଇବୁ।
ହଁ ହେଇଥିବ। ହଁ ଏମିତି କିଏ ଟ୍ରାଏ କରୁଚି।
ମୁଁ ମୋର ଏକ୍ସପେରିମେଣ୍ଟ। କାହିଁ ହବନି ଆଜି ରାତିରେ ଗୋଟେ ଭଲ ଲଭଷ୍ଟୋରୀ ମୁଭିଟେ ଦେଖିକି ଶୋଇବି କାରଣ ମୁଁ ଉଁ ଆଜି ମତେ ରାତିରେ ନିଦ ମାଡିବନି ଆ ଦିନରେ ଶୋଇ ପଡିଚି ଦିଇ ଘଣ୍ଟା।
ଏତେ ଦେଖିବ କମେଡି ମୁଭି ଦେଖିବ ନା ଲଭଷ୍ଟୋରି ମୁଭି ଦେଖି ହେଗୂରା କଣ ହବ।
ନା ଦେଖିଲେ ଭଲ ଲାଗିବ। ମାନେ ଇମୋସନାଲ ସିନ୍ ବାଲାଟା ମୁଁ ଦେଖିବି।
ଏହେ ଦେଖ୍ ଦେଖିଦବ କାଲି ସିଧପ ଦେଖି ଦବ ଡାଉଁଲୋଡ୍ କରିକୀ। କେତେ ଗଲା?
ଆଁ।
ନାଁ ଟା କହିଲି।
କୋଉ କନା?
ଏ ସେଇଟା ତମୁକୁ ମେସେଜରେ କହିବି।
ଉଁ ହୁଁ।
ଭଲ ହରର ମୁଭି ଦେଖିବ ନା ଆଉ ହରର କମେଡି ଦେଖିବ ସେଇଟା ବଢିଆ ନାଗିବ ରାତିରେ ଦେଖିବାକୁୁ।
କୋଉ ଦେଖୁ ଥିବେ ମୋ ଦିଦି ଘରେ ଥିଲେ ଦେଖେ ଏଠି ଦେଖେ ନାଁହିଁ। ଦେଇଛି ତାକୁ ଚକିଲେଟେ।
ଏତେ ସକାଳୁ ଆଇଲ ହାରିକି କେମିତି ମ ଆଜି କପାଇଁ ଆଇଲ କଣ ଏମିତି କାମ ଥିଲା କି?
ଆ ତା ଚକିଲେଟେ ଦେଲି ଜେମ୍ସ ଚକ୍ଲେଟ୍ ପାଞ୍ଚଟା। ମାଗିଖିଆ ସବୁ ମାଗିକି ଖାଉଚି ଏମିତି। ମିଛୁଟାରେ ମୋ ନାଁ ରେ କୋହୁଚି। କୋଉଥିରେ ଟାଙ୍କିରେ କାଲି ଦିନ ପାଇଁ ଟାଙ୍କିରେ ପାଣି ଅଛି ଆଜି ପାଇଁ ଆଜି ହବ କାଲି ପୁରା ହବ ପରଦିନକୁ ଆଉ ନାହିଁ।
ତମ ସେ ହାଲୋ ମୁଁ କହିଲି ତମ ସେପଟେ କଣ ଡିଜେ ଫିଜେ ଅଛି?
ଚୋପାଟେ ଅଛି। କଚେ ପୁଅ ବାର।
ତମ ଗାଁ କହୁଥିଲ ତମବଡ ଗାଁ ଟେ ତମ ତ
ଚୋପା ଅଛି ଆମ ଗାଁରେ ପଞ୍ଚାୟତ ଅଛି ପ୍ଲସ ତୁ ପର୍ଯ୍ୟନ୍ତ ପ ପ୍ଲସ୍ ଥ୍ରୀ ପର୍ଯ୍ୟନ୍ତ ପଢିବାକୁ ଅଛି।
ମେନ୍ ଜିନିଷ ଟା ନାହିଁ ଆଉ
ହୁଁ।
ଯୋ ପ୍ରୋଟିନ ପାଉଡର ଖାଉନ ତମେ ତମ ଆଣିକି ଖାଉନ।
ଖାଉଚି। ହୁଁ।
ସେ ତଥାପି କିି ଜେତେପରା ଶୁଖିଲା ଡାଙ୍ଗ ନାଖିଆ।
ସାଢେ ଚାରି ହଜାର ନୋଉଚି।
କଣ ପ୍ରୋଟିନ୍ ଟା ଖାଉଛନ୍ତି ସାଢେ ଚାରି ହଜାର ନଉଛି?
ଗୋଟେ ମୋ ନନା ଆଣିକି ଦଉଛନ୍ତି କଟକରୁ।
ଏ କାହିଁ କଣ ଦୁସ ନାହିଁ। ପ୍ରୋଟିନ ପ୍ରୋଟିନ ସହ ଖାଇବା ଯେମିତି ଖାଇଲେ ହବ ନା ଆଉ, ଖାଲି ପ୍ରୋଟିନ ଖାଇଲେ କଣ ହବ?
ପ୍ରୋଟିନ ପରେ ଆଉ ଇଠି ଚାହା ଖାଉଛି।
ସେତେ ମୋଟା ସୋଟା ଟିକେ ହବ ନା ଆଉ ପତଳା ହେଇକି, ଯେମିତି ଡାଙ୍ଗ ନା ପବନ ଦେଲେ ଉଡିଯିବ ଯେ।
ବନ୍ଦ ହେଲା ମୁଁ ଯିବିନି।
ଜଲଦି ଆଇଲ ଉଡିଯିବ। ଯଦି ଗଲ ଉଡି?
ମୁଁ ଜମା ଉଡିବିନି, ମୁଁ କାହିଁ ଯିବି କି।
ଏଇଆ ଖାଲି ଘରେ ରହିବ।
ହୁଁ। ଭଗବାନ ଆମକୁ ଯାହା କରୁଛନ୍ତି ଆମେ ସେଇ ସେଇଥିରେ ଚାଲିବା ଉଚିତ। ଆମ ତ ମୋ ମାମା ପତଳା, ଆଉ ମୁଁ କୋଉଠୁ ଆଉ ମୋଟା କାଟିଆ ଛୁଆଟେ ଆସିବି। ମୁଁ ଠିକ ମାନେ ସାଇ ହୁଁ
ତ ଅଧିକା କହୁନା ତ ଗୋଟେ ଗେଜ କରୁନା କିଛି?
ଏଇ ପଚାଶ ଭଳିଆ ହେଇଥିବ।
ନାଇଁ ଆଉ ଟିକେ ଅଧିକ।
ଷାଠିଏ, ସତୁରି। ବାପ
ପଚିଶି ରୁ ଅଠସ୍ତରୀ। ପ୍ରୋଟିନ ର
କୋଉ ପ୍ରୋଟିନ?
ବେଶୀ ନୁହେଁ ଜମାରୁ ମୁଁ ଦିଟା ପ୍ରୋଟିନ ତିନିଟା ଡବା ଖାଇଛି ପ୍ରୋଟିନ ମୁଁ ଫୁଣି ମୋ ସାନଭାଇ ର ମୋର ମିଶିକି ଖାଇଛୁ।
କଣ ପ୍ଲାନ୍ ଅଛି ନା। ତମେ ଏମିତି ଖାାଇବାକୁ କହିଦବୁ କେତେ ଟଙ୍କା ନଉଛି ମୁଁ ଗୋଟେ ଆଣିକି ଖାଇବି, ଖାଇବାକୁ ଡର ଲାଗୁଛି ଏଥିପାଇଁ
ତିନିଶହ, ଚାରିଶହ ଟଙ୍କା ନେଇଥିଲା ଛୋଟିଆ ଡବା ଟାଏ ଅଢେଇଶହ ଗ୍ରାମ୍ ର।
ହଉ ଦେଖିବା ପଠେଇବେ ସିନା
ରହିଥାଅ ତମକୁ ଦେଖିକି କହୁଛି।
ହୁଁ ଦେଖିହବ।
ମୋ ମୋ ହାଇଟ୍ ହାଇଟ୍ ନଥିଲା ମୁଁ ଚାରି ଫୁଟିଆ ଥିଲି, ଚାରି ଫୁଟ ନୁ, ହଁ ଚାରି ଫୁଟ ଥିଲି।